ହଁ।
ଯଉ କଣ କରୁଛନ୍ତି କି ଆପଣ?
ଏଇ ବସିଥିଲି। ବର୍ଷା ତ ଛାଡିଲା ଏଇ ବସିଥିଲି ଆଉ ପଡିଆ ଆଡେ ଆସିକି
ଆଉ ଖାଇଛନ୍ତି ଆପଣ?
ହଁ ଖାଇଥିଲି ଆଉ ଏଇ ଏବେ ତ ଟିକେ ସ୍ନାକ୍ସ ଯାଇଥିଲି ଖାଇତ ଫାଷ୍ଟ ଫୁଡ। ଖାଇ ଖାଇକି ଆଇଲି ଆଉ
ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଏ ତ ବର୍ଷା ସିଜନଟା ଆଉ ଭଲ।
ଆପଣ ରୋଷେଇ ସ ଜାଣିଛନ୍ତି?
ହଁ ରୋଷେଇ ଜାଣିଛି।
କଣ କଣ ଶିଖିଛନ୍ତି?
ମୁଁ କିଛି ଶିଖିନି ଖାଲି ଚିକେନ ଛଡ଼ା ଆଉ କିଛି ବି ଶିଖିନି?
ଓହୋ ପନିର୍ ଶିଖିଛନ୍ତି?
କିଛି ବି ଜାଣିନିବା କହୁଛି ଚିକେନ ଛଡା ଆଉ କିଛି ଜାଣିନି ଏଇ ଭୋଜି ଭୋଜି ହଁ ମଟନ୍ କରିଦେବି ଚିକେନ ମଟନ୍ ମାନେ ଯେତିକି ଆଇଁଷ ଆଇଟମ୍ ସବୁ କରିଦେବି ମାଛକୁ ଛାଡ଼ିଦେଲେ ଆଉ ନହେଲେ ସବୁ।
ହଁ। ଆଉ ଯୋଉ ମଟନ୍ କେମିତି କରନ୍ତି କହିପାରିବେ ଆପଣ?
ମଟନ୍‌ ହେ ଭୋଜି ଭାତ ଯେତେବେଳେ ଆମ ସାଙ୍ଗସାଥି କରୁ ଯେତେବେଳେ
ହଁ ସେଇ ସେଇ ସେଇ କେମିତି ପ୍ରୋସେସିଂରେ କରନ୍ତି ସେଇଟା ବି କହିପାରିବେ ନା ନାଇଁ ଆପଣ?
ପ୍ରୋସେସ କଣ ଆଉ କହିବି ଆଜିକାଲି ତ ଇଣ୍ଟରନେଟ
ମୁଁ ଭାବିଲି କାଳେ ଯୋଉ ଆଉ ପଚାରିବି ଆପଣଙ୍କଠୁ ଜାଣିଲେ ଆଉ ମୁଁ ବି ସେମତି କରିବି ରୋଷେଇ?
ଓହୋ ଆପଣ କେବେ ବନାନ୍ତି ଚିକେନ, ମଟନ।
ଚିକେନ କରିଛି ମଟନ କେବେ କରିନି ମୁଁ ଶୁଣିଛି କି? ମଟନ୍ ସେମିତି କଷା କଷି କରିକି ଯେମିତି ଚିକେନ କରନ୍ତି ସେମିତି ମଟନ୍ ବି ସେମିତି। କରନ୍ତି ବୋଲି।
କରନ୍ତି କିନ୍ତୁ ଟିକେ ସେଇ ହଁ। କଷା ବେଳେ ଟିକେ ଅଧିକ ତାର ଟିକେ ଇଏ ଆଉ ଇଏ ଟିକେ ସିଝିବ ହଁ କଥା ହେଲା ସେୟା ଆଉ ମଟନ୍ ମସଲା ପକେଇବାକୁ ପଡ଼ିବନି। ତାଲେ ଆଉ ନହେଲେ କିଛି
ଗୋଟେ ପ୍ୟାକେଟଟା ଆସେ।
କଥା ହେଲା ସେୟା ଆଉ ନହେଲେ ଚିକେନ କଣ ମଟନ କଣ ସବୁ ସମାନ। ମୁ ମଟନ୍ ଟା ଟିକେ ଅଧ୍ ମଟନର ଦାମ୍ ହେଲା ଆଠଶହ ଚିକେନର ଦାମ୍ ହେଲା। ଦେଢଶହ, ଦୁଇଶହ ଆଉ।
ସେଇଟା ଲେୟାର ବ୍ରଏଲର କିନ୍ତୁ ଦେଶୀ ଚିକେନ ବି ସେଇ ସାତ ଶଶହ ଟଙ୍କାରେ ମିଳୁଛି ମଟନ୍ ଟା ଆଠଶହ ଟଙ୍କାର ମିଳିଲେ ଦେଶୀ ଚିକେନ ସାତଶହ ଟଙ୍କାରେ ମିଳୁଛି। କଟା?
ଅଟା? ଅଟା?
ଆଉ ପନିର କେବେ ରୋଷେଇ କରିଛନ୍ତି?
ପନିର ନା ମୁଁ ପନିର କିଛି ହେଇ ଆଇଁଷ ଛଡା ମୁଁ ଆଉ କିଛି
ପ ପନିର ଯୋଉ କାବୁଲସୋଲାକୁ ଭେଦେଇକି କାବୁଲସୋଲା ଯୋଉ ବଡ଼ ବଡ଼ କାବୁଲସୋଲାଟାକୁ ଭେଦେଇକି ରହିବ ତାପରେ ପନିରଟାକୁ ଯୋଉ ଆଣିକି କାଟିଦେବ ଛୋଟ ଛୋଟ ପିସ୍ କରିକି ଗୋଟେ ତେଲ ମାନେ ଗ୍ୟାସ୍ ଜଳେଇକି ତେଲ ଆଉ ତତେଇବ ତ ତତେଇଲା ପରେ ସେଇ ପନିରକୁ ଉଁ ଆଉ ସେଇ ଭିତେରେ ଭାଜିବ ଭାଜି ସାଇଲା ପରେ ଉଁ ଅଦା ରସୁଣ ପିଆଜ ପେଷ୍ଟ କରିଥିବ ତାକୁ ସେ ପନି ମାନେ ତେଲ ଦେଇକି ପିଆଜ ପକେଇକି ତାକୁ କସିବ କସିଲା ପରେ ଉଁ ଭଲ ସେ କସି ସାଇଲା ପରେ ସେ ଉଁ ଉଁ କଁ ତ ପନିରି ଆଉ ସୋଲାକୁ ପକେଇବେ। ମସଲା ପକେଇଲା ପରେ ଆଉ କରି ମସଲା ଗୋଟେ ପକେଇ ଗୋଟେ ଭଲ ବା ବାସ୍ନା ଆସିବ ସେମତି ହୁଁ କେବେ କରଛି ଆ ଚେଜପତ୍ର ଆଉ ଲୁଣ ଲଙ୍କା ଏଇଟା ସ୍ଵାଦ ଅନୁସାରେ ପକେଇବେ ସେଇ ଭିତରେ।
ଉଁ ହୁଁ। ମୁଁ କେବେ କରେନି ମୁଁ ଏବେ ଏବେ ଏଇ ଯୋଉ ପହରଦିନ ଉଁ ହୁଁ ମୁଁ ଘରେ କହିଥିଲି ଆଗ୍ ଆଗ ଯେ ମୁଁ ଗୀତା ଆଣିଲି ଆଁ ଆଉ ପନିରି ମତେ କହିଲେ କର ବୋଲି ମୁଁ ତ ଶିକିନି ପନିଅରୀ ଫନିଅରୀ କିଛି। ତାପରେ ମୋ ବୋଉ ତାର କଲା ଆଉ।
ଓହୋ ଆଉ ଆପଣ ବଡି ଖାଆନ୍ତି।
ହଁ ବଡି ବଡି ଏଇ ଯୋଉ ଖସା କେଉଁଁଝର କଣ କେଉଁଝରିଆ ତ ସମସ୍ତେ ବଡି ହିଁ ଖାଆନ୍ତି।
ସମସ୍ତେ ବଡି ଖାଆନ୍ତି ମାନେ ସିଜିନି କହିବାକୁ ଗଲେ ଜାନୁଆରୀ ଫେବୁଆରୀ ମାସେରେ ଅଧିକାଂଶ ବଡି ହିଁ ତିଆରି କରନ୍ତି ନା। ତେ ବଡି ତିଆରି ବଡି ଖାଆନ୍ତି।
କଥା ହେଲେ ସେଇଆ କଷା ତ ଏଇ ଯୋଉ ଖସା ବଡି
ଆଉ ଯୋଉ କଖାରୁ ବଡି ଯୋଉ ମଞ୍ଜି ବଡିଟା
ହଁ।
ଆଉ ଆପଣ ଜାଣିଛନ୍ତି ଏଇ ଯୋଉ ଉଁ କଣ ତ ମଣ୍ଡା ବଡିକି ଖାଆନ୍ତି ବୋଲି। କଖାରୁରେ ବଡି ତ ସମସ୍ତେ ଖାଇଛନ୍ତି ମଣ୍ଡାରେ ତିଆରି ବଡି ଖା ଖାଇଛନ୍ତି ଆପଣ?
ମଣ୍ଡା ବଡି ସେରା ନାଁ ନାଁ ମୁ
ଅମୃତଭଣ୍ଡାରେ ଯୋଉ ବଡି ହୁଏ। ଯେମତି ବିରି ଆଉ ଅମୃତଭଣ୍ଡା ହଁ ସେମିତି ଉଁ ଫେଣେଇକି ବଢି ତିଆରି କରନ୍ତି ସେ ବଢିଟା କିନ୍ତୁ ଅଲ୍ ପ ବର୍ଷ ଉଁ ମାନେ ଯିବ କାରଣ ସେ ମିଠା ଅଂଶ ଥାଏ ନା ଭଣ୍ଡାଟାର। ସେ ଉଁ ଯୋଉ ଉଁ ମିଠା ଅଂଶଟା ଥାଏ ସେଥିପାଇଁ ସେ ଉଁ ପୋକ ଲାଗିଯାଏ ଜଲଦି। ଆଉ ବିରି ଆଉ କଖାରୁ ବଡିଟା ଯେଉଟା ସେଇଟା ଉଁ ଅଧିକ ବର୍ଷ ଯାଏ କାରଣ ସେମତି କିଛି ମିଠା ଅଂଶ ନ ଥାଏ ତାର।
ଓ ହୋ। ବଇ ଆ ଆମର ବି କରନ୍ତି ଯେ ମୁଁ ଏ ହେ ମଣ୍ଡା ବଢି କରନ୍ତି ନା ଆମର ତ ଏପଟେ ଏ ଖସା ବଢି କରିଦିଅ ଅନ୍ତି ନହନ୍ ଏଇ ଯୋଉ ଇଏ
ହଁ ଖସା ବଢି ଟିକେ ଆ ଓ ଯୋଉ ଉଁ ଆର ବିରି ବଢିଟା ଟିକେ ଗୋଲ କରିକି ଶୁଖୁଅନ୍ତି। ଖସା ବଡ଼ିଟା ଟିକେ ଚେପ୍ଟା କରିକି ଶୁଖନ୍ତି କାରଣ ଜଲ୍ଦି ଶୁଖିବ। ହଁ ସେଇଟା ଟିକେ ଚେପଟା ଥାଏ କାରଣ ଜଲଦି ଶୁଖିବ।
ଅ ହଁ।
ହଁ ମୁଁ କରିଚି କରିଚି।
ହଁ।
ଝିଲିବଡ଼ି ବି ବୋଉ କରନ୍ତି ମୁଁ ଦେଖିଚି। ଝିଲି ବଡ଼ି ଯେ ଆ ଆଣ କରିକି ତାକୁ ଗୋଟେ କା ଜରି ଦ୍ଵାରା ତାକୁ ଲମ୍ବା ଲମ୍ବା ଗାର କରିକି ଶୁଖେଇବେ। ଗୋଟେ ଜରି ରେ ତେଲ ମାରିକି। ଶୁଖିଲେ ସେ ଗୋଟେ ଦିନରେ ହିଁ ଝିଲି ବଡି ଶୁଖିଯାଏ। ଶୁଖିଗଲା ପରେ ତାକୁ ଉଠେଇକି ଗୋଟେ ଜେଗାରେ ତାକୁ ଛୋଟ ଛୋଟ ଛୋଟ ଛୋଟ ଭାଙ୍ଗି ଦିଅନ୍ତି। ଭାଙ୍ଗିଦେଲା ପରେ ତାକୁ ତେଲରେ ପକେଇକି ତେଲରେ ପକେଇକି ଛାଙ୍କନ୍ତି, ସେ ପୁରା କୁୁରକୁରି ଟାଇପ ର ଫୁଲି ଯାଇଥିବ। ଆଉ ତାକୁ ଖାଇଲେ ବି ଭଲ ଲାଗେ।
ଆଁ ହ।
କଥା ହେଲା ସେ ଉମ ବଡି ସହିତ ପଖାଳ ଆଉ ବାଇଗଣ ପୋଡା ଏଇରା ଥିବ ଉମ
ହଁ ବିଲାତି ବାଇଗଣ ହଁ ପଖାଳ ଭାତ ସହିତ ଦଳା ଦୋଳି ସେଇଟା ଗୋଟେ ଭଲ ଲାଗେ।
ହଁ।
ଆମେ ତ ଏଠି ଅଛୁ ନା ତ ଏଠି ମାନେ ନିଆଁରେ ଯୋଉ ପୋଡିକି ଯେମିତି ଖାଆନ୍ତି ଆଳୁ ବିଲାତି ବାଇଗଣ ଏଠି ତ ସେମିତି ଗ୍ୟାସ ରେ ପୋଡି ହବନି ନା ପାଇବନି। ଏ ଗ୍ୟାସ ରେ ବି ପୋଡି ହବନି ଏଦି ଅଧିକାଂଶ ତେଲ ମସଲା ଜିନିଷ ଖାଇବା ତା ଛଡା ଆଉ କିଛି ନାହିଁ ଖାଲି ଆଳୁ ତେଲ ମସଲା। ଏଇ ତିନିଟା ଜିନିଷ ଅଧିକ ଆମେ ଦେଖୁଚୁ।
ହଁ ଟେଷ୍ଟ୍ ନାଇଁ କୁଟା ଛତୁ ରୁ କୌଣସି ଟେଷ୍ଟ ନାହିଁ। ଗୋଟେ ଗୋଟେ ବାରରେ କୁଟା ଛତୁ କ ମାନେ କରନ୍ତି କୁଟା ଛତୁ କି ତାର ସେଇଟା ବୋଟମ୍ ଛତୁ ନା ବୋଟମ ଛତୁ ବୋଧେ କରନ୍ତି କୁଟା ଛତୁ କରନ୍ତି।। ସେଇଟା ତିଆରି କରନ୍ତି ଯେ, ବେଶର ଦେଇକି କରନ୍ତି ଏତେ ବି ଖାସ୍ ଲାଗେନି।
ଆମର ଏବେ ଏଇ ଲୋକ
ଛତୁ କୁ ତରକାରୀ ତା ବାସ୍ନା ଟିକେ ଅଲଗା।
ହଁ।